ହାଲୋ ହଁ କଣ କରୁଚ?
ଏଇ ଶୋଇକି ଏବେ ଉଠିଲି।
ଆଚ୍ଛା ମୁଁ ଏବେ ଖାଇକି ଉଠିଲି।
ଓଁ ତମ ବୋଧେ ଲେଟରେ ଖିଆ ଆଉ?
ହଁ। ମୁଁ ଟିକେ ଡେରିରେ ଖିଏ ଆଉ ଗୋଟାକରେ ଆମେ ଖାଇଲୁ ସମସ୍ତେ, ଖାଇକି ଏବେ ଉଠିଲୁ ଆଉ। ଆଜି ଖାଇବା ବଢିଆ ହେଇଛି ଆଜି ଖାଇବା ଏତେ ମନ ଶାନ୍ତି ହେଇଛି ଯେ ଆଜି ପୁରା ଭରପୁର୍ କି ଖିଆ ହେଇଚି।
ଆଜି କଣ ରୋଷେଇ ହେଇଥିଲା?
ଆଜି ରୋଷେଇ ଆଜି ପଖାଳ ଖିଆ ହେଇଚି। ପଖାଳ ସହିତ ଅନେକ ପ୍ରକାରର ଆଇଟମ୍।
ଓୁଁ-ହୁଁ କଣ-କଣ କରିଥିଲ?
ପଖାଳ ହେଇଥିଲା, ଶାଗ ଭଜା ହେଇଥିଲା, ବଢିଚୁରା ହେଇଥିଲା, ପୋଟଳ ଭଜା ହେଇ ଥିଲା ଛତୁ ଭଜା ହେଇଥିଲା, ଆଉ ହଉଚି ଯେହେତୁ ଆଜି ନିରାମିଷ ବାର ନା ଶନିବାର
ହଁ-ହଁ।
ସେଇଥିପାଇଁ ଦଳା ଆଗେ ତ ପାଗ ଦଳା ଚକଟା ହେଇଥିଲା କାକୁଡି ଲେମ୍ବୁ ତାକୁ ହଉଛି ଦଳା ହେ ଥିଲା କଞ୍ଚାଲଙ୍କା ରସୁଣ ଦେଇକି ତାକୁ ଦଳା ହେଇଥିଲା। ହଁ ଆଉ ଆମ୍ବ ଖଟା ହେଇଥିଲା ଏମତି ସିଜିିନ୍ ହଉଛି ଆମ୍ବ ସିଜିନ୍ ନା। ଆମ୍ବ ଖଟା ହେଇଥିଲା, ଆମ୍ବ ସିଜନ୍ ଆମ୍ବ ହେଇଥିଲା। ଆଉ ହଉଛି ଯୋଉ ସୋୟାବିନ୍ ଭଜା ହେଇଥିଲା, କଲରା ପତ୍ର ବରା ହେଇଥିଲା। ଆଉ ଏମିତି ସବୁ ହେଇଥିଲା ଆହୁରି ଅନେକ କଥା ହେଇଥିଲା ଏଇ ପଖାଳ ଖିଆ ହେଇଛି ଆଉ ପଖାଳ। ଛୁଙ୍କ ଦିଆହେଇଥିଲା ପଖାଳ। ପଖାଳକୁ ଛୁଙ୍କ ଦିଆ ହେଇଥିଲା ଆଜି।
ହଁ, ହଁ। ହଁ, ସମସ୍ତେ ଖାଇସାରିଲଣି ତମର?
ହଁ, ସମସ୍ତେ ଖାଇସାରିଲେଣି। ସମସ୍ତେ ଖାଇସାରିକି, ଆମେ ଏବେ ବର୍ତ୍ତମାନ ଆସିଲୁ ବସିଛୁ ଏବେ ଆଉ, ଯାଇକି ଖଟି କରୁଥିଲୁ ଆଉ।
ହଁ, ହଁ, ହଁ।
ଆଉ-ଉ-ଉ, ଆମକୁ ବି ସେମିତି ଅଛି
ଖରା ବହୁତ ଜୋରେ, ଏତେ ଖରା କୁହନା। ଘରୁ ବାହାରି ପାରିବୁନି, କାଲି ଯଦି ବର୍ଷା କାଲି ଆମ ଗାଁରେ ବହୁତ୍ ଜୋର ହେଇଥିଲା ଜେମାନେ ଏତେ ଜୋରେ ବର୍ଷା ହେଇଥିଲା ଯେ ଆଁ, ସେ ମାନେ ଘର ଦ୍ଵାର, ସେ ଗଛ ପତ୍ର ବହୁତ୍ ଭାଙ୍ଗି ଯାଇଛି, କଳେ ବହୁତ୍ ଜିନିଷ ନଷ୍ଟ ହେଇଛି।
ଆଚ୍ଛା, ଉଁ-ଉ-ଉ। ଆମ ଆଡେ ବି ଏତେ ଖରା ଗରମ ହଉଚି, ମୁଣ୍ଡ ଖରାପ୍ ଗରମ୍ ହଉଚି। ଏତେ ଗରମ୍ ହଉଚି ଯେ କଣ ଯାହା ଗରମ୍ ହେଉଥିଲା, ଏବେ ଯୋଉ ଲୋକମାନେ ଗଛ କାଟି ଦଉଛନ୍ତି ତାପରେ ଯୋଉ ଏସି ଲଗେଇଲେଣି, ସମସ୍ତେ ନିଜ ନିଜ ଘରେ ଇନଭର୍ଟର ଏସି ଲଗେଇଲେ କରେଣ୍ଟ୍ ପୁରା ବାଲାନ୍ସ ହେଇଗଲାଣି, ଆଉ ବାୟୁ ପ୍ରଦୂଷଣ ବି ଧୀରେ ଧୀରେ ଅଧିକ ହବାରେ ଲାଗୁ ଚି ଗେମ୍ ଯୋଉ ଏସି ଯୋଗୁ। ସେଇଥିପାଇଁ ମାନେ ଗରମ୍ ର ତାପମାତ୍ରା ଅଧିକ ବଢିଗଲାଣି, ଯେହେତ୍ ତୁ ଆମେ ନଈ କୂଳରେ ରହିଛୁ। ଆଉ ବାଲି ତାତି ଯାଉଛି, ବାଲି ଯୋଉଁ ରେଟ୍ ରେ ତାତୁଚି ଗରମ୍ ଟା ସେଇ ରେଟ୍ ରେ ହଉଛି। ଉଁ, ଲୋକମାନେ ଏସିି ଲଗଉଛନ୍ତି, ଏସି ର ଯୋଉ ବାହାର ଗ୍ୟାସ୍ ବାୟୁ ପ୍ର ପ୍ରଦୂଷଣ ହଉଛି, ଯୋଉ ଗ୍ୟାସ ତାକୁ ବି ସୁଦ୍ଧା ଅବଜର୍ଭ କରୁଛି ମଣିଷ। ସେଥିପାଇଁ ଗରମ ପ୍ରା ଅଧିକ-ଅ ହେଇଯାଉଛି। ଖାଇବା - ବ - ବ - ବି ଏତେ ଗରମ ହେଏ - ଏ ଜାନୁଚୁ, ଖାଇବା ପାଇଁ ଇଚ୍ଛା ହଉନି, ସବୁବେଳେ ପଖାଳ ଖାଇବା ପାଇଁ ହିଁ ଇଚ୍ଛା ହଉଛି। ଆଉ ଗରମ୍ ଖାଇବା ପାଇଁ ଏ ଦିନରେ ଇଚ୍ଛା ହଉନି।
ଆମର ସ ଆମର ବି ତ ସବୁବେଳେ ପଖାଳ।
ଆଚ୍ଛା।
ମାନେ ଶୀତ ଦିନ ହଉ, ସେ ବର୍ଷା ଦିନ ହଉ, ସବୁବେଳେ ଆମର ପଖାଳ। ମୁଁ ବି ତ ପଖାଳ ନ ଖାଇଲେ ହଁ, ମୁଁ ପଖାଳ ତ ନ ଖାଇଲେ, ମୁଁ ରହିପାରିବିନି। ସେ ଜର ହଉ, ସେ ଯାହାବି ହଉ। ପଖାଳ ହିଁ ମୁଁ ଖାଏ।
ହଁ, ହଉ।
ଆଉ ବର୍ଷା ଏତେ ଜୋରେ କାଲି ହେଲା ଯେ, ଆମର ଦି ଷ୍ଟାର୍ଟ ତ ଏମିତି ମାସେ ହେଇଯିବ, ସେ ବର୍ଷା ହଉଛି ଯେ ହଉଛି। ମାନେ, ଷ୍ଟାର୍ଟ ହଉଛି ଦି ବାରଟା ବେଳୁ ଯେ ଲୋକ୍ ଲୋକ ଶୋଇ ବି ପାରୁନାହାନ୍ତି।
ଏତେ ବର୍ଷା ହଉଛି, ହଁ। ହଁ -ଉଁ - ହଁ, ଆମ ଆଡେ ବି ବର୍ଷା ହେଉନଥିଲା, ଟୋଟାଲି ବର୍ଷା ଗରମ୍ ଏତେ ଜୋର୍ରେ ହୋଉଥିଲା, ଟୋଟାଲି ବର୍ଷା ହଉନଥିଲା, ମାନେ ଏ -ଏ ଏତେ ଗରମ୍ ହୋଉଥିଲା ଯେ, ମାନେ ରହିବା ବି ଅସମ୍ଭାଳ ହେଇଯାଉଥିଲା। ଆମେ ବାହାରେ ଯାଇ ବସ୍ ଟାଉ ଠାବରୁ ଆଉ ଯାହା ହଉ, ଏଇ ଦି ଦିନି ହେଲାଣି ବର୍ଷା ହବ୍ ବ୍ ହେଲାରୁ ଟିକେ ଶାନ୍ତି ଲାଗୁଛି। ମାନେ ବସି ହଉଛି ଘର ଭିତରେ ଟିକେ ରହି ହଉଛି ଫ୍ୟାନ୍ ପବନ ଟିକେ ଥଣ୍ଡା ଲାଗୁଛି ନହେଲେ ସବୁଡ୍ ଗରମ ଗ୍ୟାସ୍ ବାହାରେ ଘର ଭିତରୁ। ଥଣ୍ଡାର ଆବାଜ୍ ଆମେ ପାଇପାରୁନା ଆଉ ଏବେ ଟିକେ। ଭଲ ଲାଗୁଛି ଆଗଠାରୁ ଏବେ ଟିକେ ଭଲ ଲାଗୁଛି ବର୍ଷା ଯେହେତୁ ହେଇଯାଉଛି। ଥଣ୍ଡା ହେଇଯାଉଛି, ସେଥିପାଇଁ ଟିକେ ଭଲ ଲାଗୁଛି। ବୈଶା ଏକରେ ବୈଶାଖ ଅ ଜେଷ୍ଠ ମାସରେ ଅଧିକ ଗରମ ହୁଏ। ଗରମ ହବାକୁ ପୁଣି, ଯୋଉ ତାପ ଗ୍ରୀଷ୍ମ ତାପ ପଡୁଛି। ଆଉ ପୁରା ଦେହ ଜାଳି ଦଉଛି। ତାପରେ ପବନ ବି ଦଉନି ବହୁତ ପବନ। କମ ହେଉଛି ପବନ।
ଏମିତି ଏବେ ପବନ ଦଉନି। ଦେଖିଲାକୁ ବର୍ଷା ହେଲାକୁ ବହୁତ ଜୋରରେ ପବନ ଦଉଛି। ଯାହା ଫଳରେ ସେ ଗଛ ପତ୍ର ଭାଙ୍ଗି ଯାଉଛି। ଏମାନେ ଲୋକଙ୍କର କହିଲା ଭେଳିଆ ଘର ଦ୍ୱାର ଭାଙ୍ଗି ଯାଉଛି। ବହୁତ ଲୋକ ହଇରାଣ ହଉଛନ୍ତି।
ଶିକାର ହଉଛନ୍ତି ସମସ୍ତେ ବର୍ଷାର। ଶିକାର ହେଇକି ମଣିଷ ହଇରାଣ ହଉଛନ୍ତି ବହୁତ। ଏତେ ଗରମ ହଉ ଛି ବହୁତ ଗରମ ହଉଛି। ଏଁ ମେ ରହିବା ଅସମ୍ଭବ ହେଇଯାଉଛି ଗରମରେ।
ଏବେ ଖାଲି ଓ ଆର ଏସ୍ ପାଣି। ଆଉ ତୋରାଣୀ, ଆଉ କ ମୁଣ୍ଡରେ କଣ ଯୋଉ ଓଦା କପ କପଡ଼ର କପଡା ଦବା ଦରକାର ନାଇଁ।
ହଁ ତୋରାଣୀ ଓଦା କପଡା, ମୁନ ଓ ଆର ଏସ୍ ଚଷମା। ଆମେ ଘରୁ ବାହାରକୁ ବାହାରିଲା ମାନେ ଚଷମା ଧୋତି ଆଉ ଜୋତା, ଆଉ ପାଣି ବୋଟଲ, ଆଉ ଓ ଆରଏସ୍ ଆଉ ଲିକୁଡି। ଏସବୁ ନେଇକି ଆମେ ବାହାରକୁ ବାହାରିବାର ଅଛି। କାରଣ ତାପମାତ୍ରା ଯୋଉ ରେଟ ରେ ବଢୁଛି।
ହଁ।
ମାନେ କେତେବେଳେ କୋଉ ସମୟରେ କେତେ ଡିଗ୍ରୀ କଣ ହଉଛି ତା ଠିକ ନାହିଁ। ହୁଁ ହୁଁ ନିଆଁ ହେଇଯାଉଛନ୍ତି। ଗାଡି ଫାଡି ସବୁ କଣ ହଉଛନ୍ତି ବ୍ଲାଷ୍ଟ ହେଇଯାଉଛି। ଏ ସି ଗୁଡାରେ ସବୁ ନିଆଁ ଲାଗି ଯାଉଛି। ମାନେ ଏତେ ଗରମ ହଉଛି।
ଏସି ତ ଫାଟି ଯାଉଛି। ମୁଁ ନ୍ୟୁଜରେ ଦେଖିଥିଲି ଏସି ଫାଟି ଯାଉଛି।
ହଉ।
କଣ କରିବେ ଲୋକ ତ ମାନେ ଗରମ ନ ସ ସହି ପାରିବାରୁ ଏସି ଆଣୁଛନ୍ତି। ଦେଖିଲା କୁ ଏସିି ପ୍ରତି ବି ବିପଦ।
ଯେହେତୁ ଅଧିକ ଗରମ ହେଉଛି ଲୋକମାନେ ଗ ଛ ଲଗଉନାହାନ୍ତି। ସବୁଠାରୁ ଖରାପ ଜିନିଷ ହେଲା ଲୋକମାନେ ଗଛ ଲଗଉନାହାନ୍ତି।
ଯୋଉ ଗଛ ଅଛି କାଟି କୁଟା ଦେଇକି। ଇଏ କରିଦଉଛନ୍ତି।
ଗଛକୁ କାଟିକି ତାକୁ ନଷ୍ଟ କରୁଛନ୍ତି। ଯାହା ପାଇଁ ପଶୁ ପକ୍ଷୀ ମାନେ ହଇରାଣ ହଉଛନ୍ତି। ବନ୍ୟଜୀବୀ ମାନେ ବି ହଇରାଣ ହଉଛନ୍ତି। ଅନ୍ୟ ଲୋକମାନେ ବି ଆମେ ମା ନବ ମାନେ ବି ସୁଧା ହଇରାଣ ହଉଛନ୍ତି। ବନ୍ୟ ପଶୁ ମାନେ ବି ହଇରାଣ ହଉଛନ୍ତି। ପକ୍ଷୀ ମାନେ ବି ହଇରାଣ ହଉଛନ୍ତି। ମାନେ ସମସ୍ତେ। ହଇରାଣ ହଉଛନ୍ତି, ଶିକାର ହଉଛନ୍ତି। ସଜୀବ ପ୍ରାଣୀ ମାନେ ବି ହଇରାଣ ହଉଛନ୍ତି। ଆଉ ନିର୍ଜି ମାନେ ମଣିଷ ନିର୍ଜୀବ ସହିତ ସମାନ ହେଇଗଲାଣି। ଏଇ ଯୋଉ ଗରମ ହଉଛି। ଉ ହୁଁ ସଜୀବ ମଣିଷ ନିର୍ଜବ ସହିତ ସମାନ ହେଇଗଲାଣି। ଗଛ ଗଛ କ୍ଷୟ କରିବାରେ ହିଁ ଲାଗି ଯାଇଛନ୍ତି।
ସେଇ ବା ତାପରେ ବି ଲୋକ କୋଉ ବୁଝୁଛନ୍ତି। ତା ତାପରେ ବି ଗଛ ହାଣିଚା ହାଣିବାରେ ଚାଲିଛନ୍ତି।
ଗଛ କାଟିଲେ ଆମର କେତେ ପ୍ରକାର ର କ୍ଷତି ହଉଛି। ମାନେ ଅମ୍ଳଜାନ କମି ଯାଉଛି। ଉଁ ଉଁ ଉଁ ମାନେ କେତେ ପ୍ରକାର ପ୍ରକାର ଅସୁବିଧା ହଉଛି ଲୋକମାନେ। ସେଇ ଗଛରୁ ଆମେ କେତେ କଣ ପାଉଛନ୍ତି। ଗଛ ସେ ଗଛର ଡାଳକୁ ଆମେ ପତ୍ରକୁ ନେଇ ଜାଳେଣି ରୁପ ବ୍ୟବହାର କରୁଛନ୍ତି। ତା କାଠରୁ ଫ ମାନେ ଏସବୁ ଉଁ ଉଁ କାଠ ଜିନିଷ ଯେତିକି ଚେୟାର, ଟେବୁଲ, ଖଟ ଏସବୁ ତିଆରି କରୁଛନ୍ତି। ପାଉଛନ୍ତି, ଗଛର କୌଣସି ଜିନିଷ ନଷ୍ଟ ନାହିଁ। ତା ଚେରକୁ ନେଇକି ନେଇ ଆମେ ଔଷଧ ରୂପେ ବ୍ୟବହାର କରୁଛନ୍ତି। ମାନେ ଗଛ ଗଛ ଆମକୁ ଏତେ ପ୍ରକାର ସାହାଯ୍ୟ କରୁଛି। ତାପରେ ବି ଲୋକମାନେ ବୁଝୁନାହାନ୍ତି ଗଛକୁ କାଟିକି ନଷ୍ଟ କରିଦଉଛନ୍ତି।
ଗଛ ଆମର କେତେ କଣ କରୁଚି ଏନେ ପବନ ଦଉଚି କିଛି ନହେଲେ ସେଇ ପବନ ଟିକେ ତ ଦଉଚି।
ସେଇ ପବନ ପାଇଁ ତ ଲୋକ ଆମେ କହିଲା ବେଳେ ଆମେ କାଠ ପାଇଁ ତ ବଞ୍ଚିଚନ୍ତି ନାଁ।
କାଠ ପାଇଁ ବଞ୍ଚଚନ୍ତି ଆମେ ପବନ ଆମର କେତେ କେତେ କାମରେ ଲାଗୁଚି। ମାନେ ବହୁତ ବହୁତ କାମରେ ଆମର ପବନ ଆମର ବ୍ୟବହାର ଗୋଟେ ସାମାନ୍ୟ ଗୋଟେ ଗୁଡି ଉଡେଇଆ ପାଇଁ ଆମକୁ କଣ ଦରକାର ହଉଚି? ପବନ ନହଲେ ଆମେ କଣ ଗୁଡିଟେ ଉଡେଇ ପାରିବା? ଉଡେଇ ପାରିବାନି ଗୋଟେ ବେଲୁନ୍ ଟେ ଫୁଙ୍କିବା ପାଇଁ ଆମର କଣ ଦରକାର ହଉଚି ଵ ବେଲୁନ୍ ଟେ ଫୁଙ୍କିଆ ପାଇଁ ଆମୁକୁ ପବନ ଦରକାର ହଉଚି ବାୟୁ ନହେଲେ ଆମେ କେମିତି ବେଲୁନ୍ ଟା ଫୁଲିବ। ତାପରେ ଆଉ ଗୋଟେ ଓଦ୍ ଓଦା ଦିନ୍ଷ ଆମେ ଶୁଖେଇବା କେମିତି? ଓଦା ଦିନ୍ଷଟେ ପବନ ନହବ ଆମେ କେମିତି ଶୁଖେଇବା। ତାକୁ ବି ଶୁଖେଇ ପାରିବାନି। ସେ ଗୋଟେ ସାଇକେଲେ ଛୋଟ ଛୁଆଟେ ଗୋଟେ ସାଇକେଲେ ଚଲେଇବ ତା ଭିତେରେ କଣ ଦିଆ ହଉଚି ତା ଭିତେରେ ବି ସେଇ ପବନ ଦିଆ ହଉ ତେଣୁକରି ପବନ ନହେଲେ ଆମେ ବଞ୍ଚି ପାରିବାନି। ଆମେ ମଣିଷ ମାନେ ବି ଅମ୍ଳଜାନ ଅଙ୍ଗାରକାମ୍ଳ ନ ନେଲେ ବି ତା ବି ଆମେ ବଞ୍ଚି ପାରିବାନି। କିନ୍ତୁ ଦେଖିଲାଳୁକୁ ଲୋକମାନେ କାଠ କାଟିକି ଗଛ କାଟିକି ଆମ ବାୟୁମଣ୍ଡଳକୁ ନଷ୍ଟ କରି ଦଉଚନ୍ତି ଯାହା ଫଳରେ କି ନାଁ ବର୍ଷ ହଉନି ଲୋକମାନେ ଗରମରେ ଏଁ ହଇରାଣ ହଉଚନ୍ତି।
ମାନେ କିଛି ସବୁ ଲୋକ ତ ସେମ୍ତି ନୁହଁ କିନ୍ତୁ କିଛିଟା ଲୋକ୍
କିଛି ଲୋକ ଅଛନ୍ତି ଯୋଉଥିପାଇଁ ହଇରାଣ ହଉଚନ୍ତି ଅନ୍ୟ ଲୋକମାନେ ହଇରାଣ ହଉଚନ୍ତି।
ହଁ କଣ କରାହବ। ଆଉ ତମର କଣ ସିଆଡେ ଜଙ୍ଗଲ ଅଛି?
ହୁଁ ଆମ ଏପଟେରେ ବହୁତ୍ ବଡ ବଡ ଜଙ୍ଗଲ୍ ମାନେ ନଈ ଯେହେତୁ ଆମ ଉଁ ଘରକୁ ଲାଗିଛି ଉଁ ପାଣିରୁ ଆମ ଘରୁକୁ ପାଣି ପଶିଆ ପାଇଁ ସର୍କାର୍ ଆମ ଯୋଉ ବନ୍ଧ ତଳେ ସବୁ କଣ କରୁଛନ୍ତି ନାଁ ଗଛ ଲଗେଇବାର ବ୍ୟବସ୍ଥା କରୁଚନ୍ତି। ସବୁ ବହୁତ୍ ବଡ ବଡ ବଡ ବଡ ଗଛ ସବୁ ଲଗା ହେଇଚି ଆକାଶ ମାରୀ ଗଛ ଉଁ ଯୋଉ କାଟ୍ କସ୍ ଗଛ ଆମ୍ବ ଗଛ ନିମ ଗଛ ଆଉ କୁଁ ହେଲା ଯୋଉ ବରଗଛ ଓସ୍ତଗଛ ଆଉ କଇଁଆଗଛ ଏମ୍ତି ସବୁ କେନ୍ଦୁଗଛ ଏମିତି ସବୁ ଆମର ବଡ ବଡ ଗଛ ସବୁ ଲଗା ହେଇଚି ବହୁତ୍ ବୋ ଗଛ ମାନେ ଯୋଉ ଗଛ ଅଧିକ ଅଧିକ ଦିନେ ବି ବଞ୍ଚିବ ଏଠି ନଡିଆ ଗଛ ଏମତି କଣ କରୁଚନ୍ତି ନାଁ ସେ ବନ୍ଧ ତଳେ ସବୁ ଲଗା ହଉଚି ଗ ଛ ଲଗା ହଉଚି ଯେ ପା ଆମେ ନଈ କୂଳରେ ରହିଚୁ ନାଁ ଯୋଉ ପାଣି ଆସିଲେ ମାନେ ଆମର ବେଶୀ କ୍ଷେତି କରିପାରିବନି କିଛି ଗଛ ସମାଳିକି ରଖିବ କୋଉ ଜାଗା ଗୋଟେ ହଇରାଣ ହବା ପାଇଁ ଲୋକମାନେ ଯେମତି ନ ପଡିବେ ସେଥିପାଇଁ ସରକାର ବ୍ୟବସ୍ଥା କରିକି ତାଙ୍କୁଇ ଗଛ ପତ୍ର ଏବେ ଆଣିକି ବନ୍ଧ ତଳେ ଲଗାଉ
ଆମର ବି ଏପଟ ବଡ ଜଙ୍ଗଲ କିନ୍ତୁ ଆମର ସବୁ ଗଛ ପତ୍ର ଅଛି ତାପରେ ବି ଲୋ କ ଆମର ଏପଟେ ତ କିଛି ମାନେ ଗ୍ୟାସ ଏତେ ବ୍ୟବହାର ନୁହଁ ସବୁ କାଠ। ଅଁ ଯାଇକି ଗଛ ଆଣନ୍ତିନି ତ ଶୁଖିଲା ଯୋଉ ଗଛରୁ ଯୋଉ ଶୁଖିଲା ପତ୍ର ଡାଳ ପଡେ ଇଏ ସେରାକୁ ଆଣନ୍ତି ଆମର ଜଙ୍ଗଲଟା ପୁରା ପାଖରେ ଯାହା ପାଇଁ ମାନେ ଏତେ ଖରା ଆମ ଜଙ୍ଗଲ ପାଇଁ ମାନେ ପଥର ବଡ ବଡ ସେ କାଠ ମାନେ କା ଠ ପୁରା ଇଏ ଜଙ୍ଗଲଟା ନାଁ ସେଥିପାଇଁ ବହୁତ ଗରମ ଆମର ଏ ଏପଟେ।
ଆଚ୍ଛା।
ଏତେ ଗରମ ଯେ ମାନେ ଜମା ରହିପାରିବନି ମାନେ ଏ ଦି ଉଁ ମାନେ କହିଲାବେଳେ ଆସିକି ଦି ତିନ ଦିନ ରହିବ କହିବ ନାଇଁ ନାଇଁ ମୁଁ ଏଠୁ ପଳେଇବି ବୋଲି।
ଏତେ ଗରମ ହଉଛି ଆଉ।
ଏତେ ଗରମ ପାଖରେ ଜଙ୍ଗଲଟା ନା। ମାନେ ଆମ ଘର ପୁରା ଲାଗିଛି ଆମର ଏପଟେ ମାନେ ସେଇ ଜଙ୍ଗଲ କୁ ମାନେ ପଶୁ ବି ଆସନ୍ତି।
ଓହୋ।
ହଁ ପଶୁ ଆସନ୍ତି ଥରେ ଏମତି ହାତୀ ଆସିଥିଲା ଆ ମାନେ କେତେ ଲୋକ ତିନଶ ଲୋକ ପୁରା ସେ ପଛରେ ତଡିଲେ। ଯେହେତୁ ଧାନ ଆମର ମାନେ ସେପଟେ ଆମର ବାଡିରେ ଥିଲା ନା ମାନେ ପନିପରିବା ଯାହା ଚାଷ କରିଥିଲେ ସେରା ସବୁ ଥିଲା। ତ ସେଥିପାଇଁ ତାକୁ ହାତୀ କିି ନ ମାଇଲେ ତ ସେ ସିଏ ସବୁ ଖାଇଦବ ନା। ତ ସେଥିପାଇଁ ହାତୀ ତିନଶ ଚାରଶ ଲୋକ ସବୁ ଆମ ଗାଁ ସାରା ସେଦିନ ରାତି ଶୋଇଲେନି। ସବୁ ଯାଇକି ସେ ଜଙ୍ଗଲ ଭିତରେ ଯାଇକି ଆମର ଫରେଷ୍ଟ ଷ୍ଟ୍ର ଭାଇ ବି ଆସିଛନ୍ତି ମାନେ ଯୋଉମାନେ ଆସନ୍ତି ସେମାନେ ବି ଆସିଥିଲେ। ତ ସେଇଟା ଦେଖିଲେ ଆଉ। ହଁ ହଉ ତାଲେ କଣ କରୁଛ କର ତାଲେ ମୁଁ ପରେ କଲ୍ କରୁଛି ହେଲା।
ହଉ ଠିକ୍ ଅଛି।
ହଉ।